କଣ କରୁଛି? ଏଇ ଶୋଇଛି ଆଉ ତମେ କଣ କରୁଛ?
ମୁଁ ବି ଶୋଇଥିଲି ଏବେ
ଓହୋ ଆଚ୍ଛା ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ତମ ଦେହ ଭଲ ଅଛି?
ହଁ ମୋର ବି ଦେହ ଭଲ ଅଛି ଆଉ ଆଉ
ଆଉ
ତମେ ହଷ୍ଟେଲରେ ଭଲ ଅଛି ଅପା? ହୁଁ।
କଣ କରିବା ଆଉ?
ହଁ। ଆଉ ତମକୁ କେହି କିଛି କହୁନାହାନ୍ତି ତ ତମ ହଷ୍ଟେଲରେ କେହି କିଛି କହୁନାହାନ୍ତି ତ?
ନାଁ ମତେ କଣ କେହି କିଛି କହିଲେ ମୁଁ କଣ ଛାଡ଼େ।
ହଁ ନାଇଁ ସେମିତି ଛାଡ଼ିବନି ପୁଣି ଝଗଡ଼ା ଫଗଡ଼ା ହେଇଯିବ ନା ପୁଣି ଗୋଟେ ସମସ୍ୟା ହେଇଯିବ। ଝଗଡ଼ା କର ତମେ? କଣ ପାଇଁ କର ତମକୁ ଜଣ ଝଗଡ଼ା କରିବା କୁ ଭଲ ଲାଗେ ଏସବୁ ବୋଧେ ଖରାପ୍ କଥା? ଝଗଡା କରିବନି ଭଲ ନୁହଁ ସମସ୍ତଙ୍କ ସହିତ ମିଶିକି ଚଳିବ। ହୁଁ ନା ସମସ୍ତଙ୍କ କଥା ମାନିବ ମମି ବାପା ଛାଡିଛନ୍ତି କେତେ ଦୂରକୁ। ବାହାପିଆ କଥା। ସମସ୍ତଙ୍କ କଥା ଶୁଣିବା ଯିଏ ଯାହା। କହିଛନ୍ତି ତାଙ୍କୁ କାଇଁ ତମ ଘର ପାରଦିପରେ କି? ଆଚ୍ଛା ପାରଦୀପର କୋଉ ଜାଗାରେ ତମ ଘର?
ମୁଁ ପରାଦିପରେ ପିପିଏଲରେ ଆମ ଘର।
ଓହୋ ପାରାଦୀପର ପିପିଏଲରେ ତମ ଘର।
ହୁଁ ତମ ଘର କୋଉଠୀ କି ଏମିତି ସ୍ତବ ହେଇଯାଉଛ?
ମୁଁ ଏସ ଆକ୍ଚୁଆଲି ଇଂଲିଶ ହେଇଯାଉଛି ଆମ ଘର ହଉଛି। ହଁ ଏଠି କୋଉଠି କହିଲ ମଧୁବନ।
ହୁଁ ହୁଁ।
ହଁ ସେଇଠି ଆଉ ଜାଣିଛ ଆମର ଗୋଟେ ସାଙ୍ଗ ନଥିଲା ଶକ୍ତି କଲେଜରେ?
କିଏ?
ଯୋଉ ଭୂମିକା। ଇଏ ନୁହଁ ଆସିକି ଆମରି ସେଇପଟ ଏରିଆରେ ରହୁଛି ସେଇପଟ ଜାଗାରେ। ହଁ ତମେ ଆସ କୋଉଦନି ଆମେ ଯିବା ସବୁ ସାଙ୍ଗହେଇକି ବୁଲିବାକି। ତୋ ଭୁଣୀଙ୍କଙ୍କର ବାପା କହିଛନ୍ତି ମୋ ଝିଅକୁ ମୁଁ ଛାଡିବିନି। ଭୂମିକା ମତେ କହିଥିଲା ମୁଁ କହିଦେଲି ଚାଲ କୋଉ ଦିନ ବୁଲିବାକୁ ଯିବା ସାଙ୍ଗ। ସେ ମତେ କହିଲା କି ବାପା ଛାଡିବେନି ମନା କରୁଛନ୍ତି।
ଏ ମା
ହଁ।
ଆଉ।
ଆଉ କଣ ଆଉ
ସମୁଦ୍ର ଗଲଣି?
ହଁ ମୁଁ ପାରାଦ୍ବୀପରେ କେବେଠୁ ରହିିଲିଣି ସମୁଦ୍ର ମୁଁ ବହୁତ ଥର ଯାଏ ଆଉ ମୋ ପାରାଦ୍ବିପରେ। ସେଇ ଦି ଚାରଟା ଜାଗା ହିଁ ବହୁଉଠି ଇଏ ଯୋଉଠିକି ସମସ୍ତେ ବୁଲିବାକୁ ଯାଉନ୍ତି ଆଉ। କିଛି ନାଇଁ ପାରାଦ୍ୱୀପରେ।
ଓହୋ।
ଆଉ ସେ ସମୁଦ୍ର କୂଳଟା ବି ଆମ ଘର ଟିକେ ପାଖରେ ତ ଟିକେ ଇଚ୍ଛା ହେଲେ ସେଇ ଆଡକୁ ପଳାଉ ଆଉ।
ଓହୋ।
ହଁ।
ଆଉ।
ଆଉ କିଛି ନୁହଁ।
ଆଉ ପାରାଦ୍ୱୀପ ବିଷୟରେ କଣ ଜାଣିଛ ଟିକେ କହୁନ?
ପାରାଦ୍ବୀପରେ ଗୋଟେ ନେଉରୁ ବଙ୍ଗଳା ଅଛି ତମେ ଯାଇଚ?
ହଁ ଯାଇଛି ସେଠି ବଡ ବଡ ତିମି ମାଛ ଅଛନ୍ତି।
ହଁ ହୋ। ହଉ ବରଂ ଦେଖିଚ?
ହଁ ବୁଲିଛି ସେଇଠି ତମେ। ହଁ ସେଇଠେ ତମକୁ ବି ଦେଖିଚି।
କୋଉ ତମ ମତେ ଦେଖିଥିଲ କୋଉ କ ତମ ସେଇ ତ ମୁଁ ବି ଦେଖିଥିଲି ତୁମକୁ ଆଚ୍ଛା ସେଠି ନାଲି କଲର ଫ୍ରକ୍ ତମେ ପିନ୍ଧି ନ ଥିଲ। ପ୍ରିନ୍ସସେ ବନି ପରି ପରି ଡ୍ରେସ ଯୋଉଁ ପଛପଟେ ପର ଲାଗିଥିବ ଆଉ ଗୋଟେ ଯାଦୁଇ ଛଡି
ହଁ ଅଁ
ହୋ ଆଉ ଗୋଟେ ପର ମୁଣ୍ଡରେ ଯୋଉଁ ହେଡ କ୍ୱିଳ୍ପୀ ଲଗେଇଥିଲ ଯୋଉଁ ପ୍ର ପ୍ରଜାପତି ଭଳିଆ
ହଁ ହଁ ଠିକ ଦେଖିଛ।
ହଁ ହଁ ହଁ ପା ବଢିଆ ଦେଖା ହଉଥିଲ ତମେ ସେ ଡ୍ରେସ ରେ।
ମୁଁ ସେଦିନ ଜଳର ପରି ବନିଥିଲି।
ଓ ହୋ ଆଚ୍ଛା ତମ ଫଟୋ ସୁଟ ହଉଥିଲା କି? ଓ ହୋ ଆଚ୍ଛା। ଭଲ ଆଉଁ ତମର ଫଟୋ ସୁଟ ହଉଛି ଆଉ।
ଆଉ କଣ ପାରାଦୀପରେ ଶୁଖୁଆ ଖାଅ?
ହଁ। ତମକୁ ତମକୁ ଭଲ ଲାଗେ ଶୁଖୁଆ ଖାଇବା ପାଇଁ।
ମୁଁ ଶୁଖୁଆ ପୁରା ଚରିଯାଏ।
ଓ ଆଚ୍ଛା ତମେ ଧିୀରେ କଥା ହଉନ।
ଓ ହୋ ହଁ
ହଁ ତମ ଶୁଖୁଆ ସଁ ସକ ଶୁଖା କଣ ଶୁଖୁଆ କୋଉଁ ଶୁଖୁଆ ଅଧିକ ଭଲ ଲାଗେ?
ମୋତେ ଯୋଉଁ ଚିରା ଶୁଖୁଆ ଲୁଣ ଦିଆହେଇଥିବ।
ହଁ
ହଁ ସେ ଶୁଖା ହେଇଥିବ। ସେଇଟା ପୁରା ବଢିଆ ଟମାଟୋ ମସଲା ଦେଇକି ଭାଜିଲେ ପୁରା ପ ପଖାଳ ଭାତକଂସେ କଂସେ ଖାଇଯିବୁ।
ଓ ହୋ ତମକୁ ତାହେଲେ ଶୁଖୁଆ ବହୁତ ଭଲ ଲାଗେ ନାଁ। ଆଚ୍ଛା। ଏଇ ଯୋଉଁ ସବ୍ୟ ଭାଇ କୁ ଚିନୀହିଁଛ ସବ୍ୟ ଭାଇଙ୍କୁ ସବ୍ୟ ଭାଇଙ୍କୁ ଚିନୀହିଁଛ?
ହଁ ହଁ ଚିନୀହିଁଛି।
ହଉ ହଉ ତାଙ୍କୁ କହିବି ଶୁଖୁଆ ଆଣିଦେବି ତମେକୁ। ହ୍ୟାଲୋ ହଁ ଅଁ ଉଁ ଆଉ ତମେ କଣ କରୁଛ? ହଉ ତଂ ତାଙ୍କ ଘର ବି ସେଇ ପାରାଦୀପରେ ଅଛି। ତାଙ୍କ ମାମୁଁ ଘର। ତମେ ଯାଇକି ତାଙ୍କ ଦୋକାନରୁ ଆଣିଲି ତମକୁ ଙ୍କୁ ମୋ ନାଁ ଟା କହିଦବ ତମକୁ ଟିକେ କମ୍ ଦାମ ରେ ଦେଇଦେବେ ତମ ବାପାଙ୍କୁ ପଠେଇବ ଯେମିତି ସେ ଆସିବେ ହେଲା ତରକାରୀ ହଁ।
ଇଲୋ ହେଇଁ ଲୋ
ହୁଁ। ମୁଁ ତାକୁ ପଚାରିବି
ଆଉଁ ତମକୁ ଆଉ ତମକୁ ବିରିୟା ତମକୁ ବିରିୟାନୀ ବନେଇ ଆସେ?
ଭିଡିଓ
ବିରିୟାନୀ ବନେଇ ଆସେ
ନାଇଁ ତମକୁ ଆସେ?
ନାଇଁ ମୋତେ ବି ଅସେନି?
କହୁଥିଲ କାହିଁ ଯେ?
ମୋତେ ଲାଗିଲା କାଳେ ତମେ କରିକି ଦବ ଆସୁଥିବ ଯଦି
ଓ ହୋ ଅଛି୍ମି ଆଉ।
ହଉ। ତମକୁ କେମିତିଆ ଟାଇପ ର ଡ୍ରେସ ପିନ୍ଧିବାକୁ ଅଧିକ ଭଲ ଲାଗେ?
ମତେ ହାଫ ପ୍ୟାଣ୍ଟ ପିନ୍ଧିବାକୁ ଭଲ ଲାଗେ ଆଉ ସା
ଓ ଆଚ୍ଛା।
ହୁଁ।
ଆଉ ଉଁ ହୁଁ। ହଁ ଆମ ଘରେ ସବୁ ଭଲ ଅଛ ଆରେ କାଲି ଗୋଟେ ଭୋଜି ଥିଲା ପା।
ହଁ ଯିବା ପା।
ହଁ ତାଙ୍କର କଣ କଣ ସବୁ ଖାଇବାକୁ ହବ?
ତାଙ୍କର ହବ ମଟନ ଚି କେନ ସବୁ ହବ।
ଓହୋ ଆଚ୍ଛା। ଆମେ କାଲି କେତେବେଳକୁ ଯିବା ବାହାରିକି?
ଆମେ କାଲି ଯିବା ଆଟା ଆଡକୁ ବାହାରି ଯିବା ଆଉ।
ଓହୋ ଆଚ୍ଛା ହଉ ଆଉ।
ତମେ ଟିକେ ଅଙ୍କିତାଙ୍କୁ କହିଦବ ଆ-ଆପ୍ଲିକେସନ ଲେଖି ଦରଖାସ୍ ତ ଲେଖିଦବାକୁ।
ଆଚ୍ଛା ହଉ ଠିକ ଅଛି। ଉଁ। ଆଚ୍ଛା ହଉ ମୁଁ କହିବି।
ଆଚ୍ଛା ହଉ।
ତମେ ମନେ ପକେଇବ ସନ୍ଧ୍ୟା ବେଳକୁ ସନ୍ଧ୍ୟା ବେଳକୁ କଣ। ସିଏ ଏବେ ଆସିଲାଣି କି ନାଇଁ ଦେଖିବା। ଆ ଯଦି ନହବ ଆସିକି ପେୟାର ପରେ ସାଙ୍ଗ ସାଙ୍ଗ କହିବା ଲେଖିକି ଯି ଯିବା ଆଉ। ଯିବା ଯେ ଆମ ଘରେ ଏ ଯାଏଁ ମୁଁ କହିନି।
ତମ ଘରେ ଟିକେ ତମେ ଫୋନ କରିକି ଜଣେଇ ଦଉନ।
ହଁ ମୁଁ ଜଣେଇଦେବି ଆଉ।
ଆମେ କାଲି ଯାଇ କାଲି ପଳେଇ ଆସିବା।
ଆଉ ତମ ମମି ଙ୍କୁ କହିଲନି କହିଦେଇଥାନ୍ତୁ ଟି ଯେ ଆମ ଘରେ।
ମୁଁ ମୋ ମମିଙ୍କୁ କହିଥିଲି ଯେ ମମିଙ୍କର ମନେ ନଥିବ।
ଆଚ୍ଛା ହଉ। ହଉ ତମେ ଟିକେ କହିଦବ ଆଉ। ମୁଁ କହୁଛି ହଉ ତମେ ଟିକେ କହିଦବ ଆଉ।
ହଉ ହଉ ଠିକ ଅଛି।
ହଁ।
ଆଉ ତମ ଘରକୁ ତ ମତେ ଡାକୁନ କିଛି ଖାଇବା ପାଇଁ। ତମର ଏତେ ବଡ ପର୍ବ ଗଲା।
ଖାଇବା ଖାଇଥାନ୍ତ ଆମେ ବା ଆମର ବା। କିଛି ହେଇନଥିଲା।
ଆଉ।
ଆମେ ଗାଁ କୁ ଯାଇଥିଲେ ଯାହା ହେଇଥାନ୍ତା। ଆମେ ଏଥରକ ଗାଁ କୁ ଯାଇପାରିନୁ ପର୍ବ ପରେ ଯାଇଛୁ ଗାଁ କୁ।
ଓହୋ। କାହିଁକି?
କାହିଁକିନା ବାପାଙ୍କର ସେତେବେଳେ ଟିକେ ଗାଡି ପ୍ରୋବ୍ଲେମ୍ ଚାଲୁଥିଲା। ତ ବାପା ସେଠି ବ୍ୟସ୍ତ ହେଇଯାଇଥିଲେ ତ ଆମେ ଆଉ କେହି ଯାଇପାରିଲୁନୁ ବାପାଙ୍କ ପାଇଁ। ତାପରେ ମୋ ବାପାଙ୍କ ଦେହ ବି ଖରାପ ହେଇଯାଇଥିଲା। ସେଥିପାଇଁ ଆଉ ଯାଇପାରିଲୁନୁ ଯିବୁ ହଉ ଏଥର କହିଲେ ଯିବା ଆଉ ତମେ ତ କଣ ଗାଁକୁ ପଳଉଛ ଖାଲି। ରହୁନ ପାରାଦୀପିରେ।
ଆମେ ଏଥର ପୁରୀ ଯିବା ରଥ ଯାତ୍ରା ପରେ?
ହଁଁ, ହଁ ଠିକ୍ ଅଛି ଯିବା ଯିବା।
ହଁ ପରୀକ୍ଷା ବି ସରି ଯାଇଥିବ।
ହଁ ପରୀକ୍ଷା ସରିଯାଉ, ତାପରେ ସେମିଷ୍ଟରଟା ସରିଯାଉ ସର୍ ସାରିଲା ପରେ ଦେଖିବା ତାପରେ ଘରେ କହିବା କି କ କରିବା ତାପରେ ଯିବା ସାଙ୍ଗ ହେଇକି ସବୁ ଆଉ।
ହଁ, ହଁ ଠିକ୍ ଅ
ହଉ ହଉ ଠିକ୍ ଅଛେ।
ଆଉ
ଆଉ କଣ କୁହ?
ଆଉ ତମେ ଜଗନ୍ନାଥ ଠାକୁରଙ୍କୁ ପୂଜା କର?
ହଁ, ହଁ କଣ ତମର ପୂଜା ହୁଏ?
ହଁ ଆମ ଜଗନ୍ନାଥ ବିଷୟ ଆମ ଜଗନ୍ନାଥ ଠାକୁରଙ୍କ ବିଷୟରେ ଜାଣିଛ?
ନାଇଁ ତମେ ଜଣଉନ।
ଜଗନ୍ନାଥ ଠାକୁର ଜଗତର ସବୁଠାରୁ ବଡ ଠାକୁର।
ଓହୋ ଆଛା ହଁ, ହଁ ଜାଣିଚି ଜାଣିଚି। ହୁଁ ତମକୁ କୋଉ ପିଠା ଅଧିକ ଖାଇବାକୁ ଭଲ ଲାଗେ? ଓହୋ ଆଚ୍ଛା। ଆଉ ମଣ୍ଡା ପିଠା ଭଲ ଲାଗେ ନା?
ମଣ୍ଡା ପିଠା ଭଲ ଲାଗେଯେ
ତମକୁ ତ ସ ସବୁ ଭଲ ଲାଗେ ମୁଁ ଜାଣିଛି ଭଲ ମିଛ କହିବନି କାହିଁକ ନା ତମେ ସବୁ ଖାଇସି ମୁଁ ଦେଖିଛି। ହଉ ହଉ ଠିକ୍ ଅଛି ରଖୁଛି। ଫୁଣି କେବେ କଥା ହେ